ଓ ଏଇ ଘରେ ବ
ମୁଁ ଏଇଠି ଏବେ ବସିଥିଲି ତ ସେଥିପାଇଁ ତତେ କଲ କଲି ତଏସଚୁ କଣ କି ମାନଣ ମଏସାଡଲ ଇ ହଉଛି ଏବେ କଣ ବ୍ଲୁଟୁରେ କନେକ୍ କଲୁ କି
ନାଇଁ ତ କିଛି କରିନି ମୁଁ ବସିଛି ତ ଏଇଠି ଖାଲି
ହଁ ହଁ ଟିକେ ଆଉ ଭାବୁଥିଲି କଣ କି ଆମେ ଗୋଟେ ପ୍ଲାନିଂ କରିକି କୁଆଡ଼େ ଗୋଟେ ଯାଆନ୍ତ ଏଇ ଯେଉ ବୁଲାବୁଲି କରିବା ପାଇଁ ଯେଉଁ ସମ୍ବଲପୁର ସାଇଡ଼୍ କଣ ତୋର କାମ ଅଛି କି?
ନାଇଁ ମୋର ତ କିଛି କାମ ନାହିଁ ଆଉ
ହୁଁ ହୁଁ ଏ ଯାଆନ୍ତେ ଆମର ଯେତେବେ ଛୁଟି ଅଛି।
ନାଇଁ ନା ରଜ ଟାଇମ୍ ମାନେ ଛୁଟି ତ ଥିବ ଆଉ
ହୁଁ ତ ମୁଁ ସେଇଥିପାଇଁ କହୁଥିଲି ଆମେ ଟିକିେ ଯାଆନ୍ତେ ବୁଲାବୁଲି କରିକି ଆସନ୍ତେ ସେ ଯେଉଁ ସମ୍ବଲପୁର ସାଇଡ଼୍ ଏଠ ଆମେ ତ ନର୍ମାଲି ସବୁଆଡେ ଯାଉଛେ ବୁଲାବୁଲି କରିକି ଆସୁଛେ ସେପଟେ ବହୁତ ଭଲ ଜାଗା ଅଛି ତ ସେଥିପାଇଁ।
ହଁ ହଁ। ହଁ ମୁଁ ବି ସେଇଟା ଭାବୁଥିଲି କହିଲି ଏଥର ରଜକୁ ତ ଆସିବେ ସମସ୍ତେ କହୁଛନ୍ତି ଏଇୟା ପଚାରିକି ବୁଝିକି ବୁଲିବାକୁ ଯିବା ପାଇଁ ଗୋଟେ କଥାଟେ କହିବା ଆଉ।
ମୁଁ ତା ହେଲେ ସମସ୍ତଙ୍କୁ ସେଆ କହିଦେଉଛି ଆମର କେତେଜଣ ଯିବେ କଣ କରିବା କଣ କେମିତି ପ୍ଲାନିଂ ସେଇଟା ନ କହିଲେ ପୁଣି କେମିତି ହେବ। ଆଉ ଗୋଟେ ଗ୍ରୁପ ତୁ ବନେଇ ଦଉନୁ। ସେଇ ବିଷୟରେ ଆମେ ଡିସକସନ୍ କରନ୍ତେ କାହା କାହାକୁ ନେଇକି
ହଁ ତାହେଲେ ମୁଁ ଗୋଟେ ଗ୍ରୁପଟେ ବନେଇ ଦେଇେଇକି ସେଥିରେ ସମସ୍ତଙ୍କୁ ମିଶେଇଦବି ଆଉ ସେଥିରେ ମେସେଜ କରିଦେଇଥିବି ଗୋଟେ ଯୋଉ ବୁଲିବା ପାଇଁ ଏଠି ଇଏ କରିବା କାହାର କଣ ଓପିନିଅନ ଅଛି ସବୁ ଦିଅ ଆଉ।
ଆଉ ମୁଁ କଣ କହୁଥିଲି କହିଲୁ ଆମେ ସବୁ ପଇସା ପତ୍ର କଲେକ୍ସନ ଟା ଆଗୁଆ ନ କଲେ ବି ହବନି କେତେ ବାଟ ଯିବା କଣ କେତେ ଗାଡ଼ି ଭଡ଼ା କଣ ସେଇ ବିଷୟରେ ବି ଟିକେ କଥା ହେଇଥାନ୍ତେ ତୁ ଆଜି ଭିତରେ ଗ୍ରୁପ ଟା ବନେଇ ପାରିବୁ ନା ଟାଇମ ନେବୁ ଟିକେ?
ନାଇଁ ଆଜି ବନେଇଦେବି ମୋ ପାଖରେ ଏଇନା ଯେତିକି ନମ୍ବର ଅଛି ମୁ ସେତିରେ ବନେଇଦେବି ଆଉ ଆଉ ଯୋଉ ନମ୍ବର ଅଛି ଯାହା ପାଖରେମାଗି ଆଣିକି ସବୁ ବନେଇଦେବି ଆଉ।
ଆଉ ତୁ କଣ ଆଜି ଖାଇଥିଲୁ?
ମୁଁ ଖାଇଥିଲି ହେତେବେଳେ ଜଳଖିଆ ଖାଇଥିଲି ବରା ଘୁଗୁନି ଏଇଟା ଆଣିଥିଲି ବାବା ଆଣିଥିଲେ ତ ଖାଇଥିଲି ଆଉ।
ହୁଁ ତାହେଲେ ଆମେ ସମ୍ବଲପୁର ଗୋଟେ ଯିବା ତୋର କଣ ଅସୁବିଧା ଅଛି କି ତମ ଘରେ ପଚାର ଥିଲୁ
ନାଇଁ ମୋର ଅସୁବିଧା ନାଇଁ ଘରେ ପଚାରିଲେ ବି ସେ ହଁ କରିବେ ସମସ୍ତେ ଯିବେ ତ ଆଉ ସେ କହିଁ ମନା କରିବେ କି।
ହଁ ଆଉ ଏମିତି ତ ନର୍ମାଲି ଆମେ ସବୁଆଡେ ଯାଉଛେ ସବୁ ଜାଗା ଏଇରା ବାରମ୍ବାର ବୁଲାବୁଲି କରିଦେଲେ ତ ସେଇଠି ନୂଆ ଜାଗା ତ ସେଥିପାଇଁ ଛୁଆ କହୁଥିଲେ ଆମେ ଏପଟକୁ ଆଜି ଯିବା ଏପଟକୁ ବୁଲାବୁଲି କରିବା ତ ସେଥିପାଇଁ ମୁଁ କଣ କହୁଥିଲି କି ଆମର କେତେଜଣ ଭିତରେ ଗଲେ ହବ ଦେଖିଆ କହିଲୁ?
ଯେତିକି ଦେଖିବା ଗୋଟେ ବଡଟେ ମାନେ ଯୋଉ ବସ୍ ଟାଇପ ଯେମିତି ତକ୍ଷଶିଳା ବସ୍ ଥାଏ ସ୍କୁଲ ବସ୍ ସେମିତିଆ ବସ ରେ ଗୋଟେ କରିଦେଲେ ଠିକ ହବ।
ନା ଟ୍ରାଭେଲର ଗୋଟେ କରିବା?
ହଁ ସେଇ ଟ୍ରାଭେଲର ଗୋଟେ କରିଦେଲେ ହଁ ଭଲ ହବ କାହିଁକି ନା ଏଇଟା ଏଇନା ମାନେ ସବୁଆଡେ ଆମେ ବୁଲଛେ ମାନେ କଣ ସେ ଗୋଟଏ ଗୋଟଏ ଜାଗାକୁ ତ ଗଲେ ଭଲ ଲାଗିବନି ନା ସବୁଆଡେ ଟିକେ ବୁଲାବୁଲି କରିବେ ବୋଲି ସେଇଟା ଚାହଲେ ଗୋଟେ ମାନେ ଯୋଉ ବୁକ ଦେଇଥିବା ସେ ଆଗରୁ। ତ ସେଇଟାରେ ଦେଖିବା ଆଗେ କେତେ ଲୋକ ହଉଛନ୍ତି ତାପରେ ସବୁ ମିଶିକି ବୁଝିକି ସବୁ କରାହେବ ଆଉ।
ହୁଁ ତୁ ସମ୍ବଲ ପୁର ଆଡେ ଆଗ ଆଗରୁ ଯାଇଥିଲୁ କି ବୁଲାବୁଲି କରିବା ପାଇଁ
ନାଇ ମୁଁ ଏତେ ସମ୍ବଲପୁର ଯାଇନି କାହିଁକି ଯୋଉ ବାବାଙ୍କର କାମ ହେଲେ ମୁଁ ସବୁବେଳେ ବାବା ମତେ ନେଇକି ଯାଣି ଯେ ବାବାଙ୍କର ଏବେ ସିଆଡେ କାମ ହଉଥିଲା ଥରେ ସେଏ ଆଉ ନେଇନାହାନ୍ତି ମତେ।
ମୁଁ ଆକଚୁଆଲି ଯାଇଥିଲି ଥରେ ଛୁଆ ବେଳେ ତ ଏତେ ମନେ ନାହିଁ ତ ସେଠି ଆମେ ଭାବୁଛୁ ଆମେ ବଡ଼ ହେଲେଣି ଯେହେତୁ ସାଙ୍ଗମାନେ କହିଲି ଥରେ ଯିବା ବୁଲାବୁଲି କରିକି ଆସିବା।
ହୁଁ ଆମେ ବି ବହେ ବହେ ଜାଗା ଯାଇଁକି ଏବେ ବୁଲି ବୁଲେଇକି ଆସିଲେଣି ଆଉ ସବୁ ଜାଗା ଟିକେ ବୁଲି ବୁଲକି ଆସିଲେ ଭ
ସିଲେ ଭଲ ଲାଗନ୍ତା। ଆଉ ସେପଟେ ବହୁତ ଜେଗା ଅଛି ତୁ କଣ ଜାଣିଛୁ କି ସେ ଜାଗା କଣ କଣ ଅଛି ସେପଟେ ଲାଇନି?
ସେ ସମ୍ବଲପୁରରେ କଣ ମନ୍ଦିର ଥିବ ନହେଲେ କଣ ଏମିତି ଥିବ ମୁଁ ତ ଏତେ ଆଉ ଯାଇନି କାହିଁକିନା ବାବା ଯେତେବେଳେ କାମ କରନ୍ତି ମତେ ସବୁଆଡେ ନେଇକି ଯାଆନ୍ତି ସେ ଏଥର ଆଉ କେହି ଯାଇନାହାନ୍ତି କାମ ଏଇ ଯୋଉ ଖରାରେ ଯୋଗୁ ସେଥିପାଇଁ ଯାଇନାହାନ୍ତି ଗଲେ ସ ମତେ ବାବାଙ୍କୁ କହେ ମୁଁ ନେଇି କି ଯାଆନ୍ତି ମତେ ସେ ଆଉ।
ହୁଁ ହୁଁ ସମ୍ବଲପୁରରେ ମୁଁ ଯେତିକି ଜାଣିଛି ପାଞ୍ଚ ଛଅଟା ଖଣ୍ଡେ ଜାଗା ଅଛି ବୁଲାବୁଲି କରିବା ପାଇଁ। ଗୋଟେ ଜଳପ୍ରପାତ ଟା ଅଛି ଛୋଟିଆ ଜଳପ୍ରପାତଟେ ଆଉ ଗୋଟେ ସେ ମାନେ କଣ କଣ ସମଲେଶ୍ଵରୀ ମନ୍ଦିର ଅଛି ଆଉ ଗୋଟେ ଘଣ୍ଟେଶ୍ଵରୀ ମନ୍ଦିର ଆଉ ହୀରାକୁଦୁ ଡ୍ୟାମ୍ ଏମିତି ସବୁ ଅଛି ଜାଗା ଭଲ ଭଲ ଜାଗା ସମସ୍ତଙ୍କଠୁ ମୁଁ ବୁଝୁଥିଲି, ସେମାନେ କହୁଥିଲେ ନାଇଁ ଭଲ ଜାଗା ଅଛି ତୋମେ ବୁଲାବୁଲି କରିକି ଆସ, ଆଉ ଆମେ ଯୋଉ ଖାଇବା ବ୍ୟବସ୍ଥା ଟା କଣ କରିବା ମାନେ ଘରୁ ଡିସ୍ ଫିସ୍ ନେଇକି ଯିବା ସିଆଡେ ରୋଷେଇ କରିବା ନା ଆମେ ସେଠୁ ହୋଟେଲ୍ ଦେଖିକି ଖାଇବା।
ସେଇ ଜାଗାରେ ହୋଟେଲ୍ ଦେଖିକି ଖାଇଲେ ହବ ଭଲ, କାହିଁକି ନା ଏଇଟା ଯଦି ଘରୁ ଏଇନା କାହିଁ ଏତେ ସବୁ ଜିନିଷ ଇଏ କରିବ ଯାହେଲେ ବି ଟିକେ ବାହାରକୁ ବୁଲି ଯାଇଚେ ମାନେ ହେରା ସବୁ ନେଇକି ଗଲେ ଟିକେ ବାଗ ଲାଗିବନି ହୋଟେଲ୍ ରୁ ସେଟା ହେନେ ମାନେ କିଣିକି ଖାଇଦେଲେ ଉଁ, ସବୁ ଭଲ ଲାଗିବ ମାନେ ସବୁ ବୁଲାବୁଲି କରିବ ହୋଟେଲ୍ ରେ ଖାଇଦବା ତାପରେ ପୁଣି ଆଉ ଟିକେ ବୁଲାବୁଲି କରିବା, ପୁଣି କଣ ଯଦି କିଛି ଜଳଖିଆ ଖାଇବା ପାଇଁ ଇଚ୍ଛା ହବ ପୁଣି ଖାଇଦବା, ପୁଣି ଏମିତି ବୁଲାବୁଲି କରିବା ଆଉ।
ତାହାଲେ ସେଇଆା କଲେ ହବ। ଆଉ ତାହାଲେ ତୁ ତୋ ସାଙ୍ଗ ମାନଙ୍କୁ ସମସ୍ତଙ୍କୁ କହିଦେ କାହାର କଣ ମାନେ ପ୍ରୋବ୍ଲେମ୍ ଥିବ କି କଣ ଆ ତୁ ଆ ବୁଝିକି ପୁଣି କନଫର୍ମ ହବା ଦରକାର ନା। ଯଦି କାହାର କଣ ଥିବ ତାହେଲେ ଆମେ ଡେଟ୍ ସବୁ ଚେଞ୍ଜ କରିବା, ତୋ ସାଙ୍ଗମାନଙ୍କୁ ତୁ କହିଚୁ
ଯଦି ବି ଯଦି କାହାର କଣ ଆସୁବିଧା ଥିବ, ଆମେ ସେଇ ଅନୁସାରେ ଦେଖିକି ଗୋଟେ ତାରିଖଟେ ବୁଝିକି ସବୁ ବୁଝାବୁଝି କରିବା ଆଉ।
ହଁ ହଁ ମୁଁ ତାହାଲେ ମୋ ସାଙ୍ଗମାନଙ୍କୁ କହିଦଉଚି, ଆମର ସେ ପନ୍ଦର ଜଣ ଭିତରେ ହେଲେ ଆମେ ଯିବା ଆଉ ବେଶୀ ଲୋକ ତ ନେଇକି ଯାଇହବନି, ଗଲେ ଆମେ ହଇରାଣ ହେଇଯିବା।
ଏତେ ବାଟ ବି ନା ଏତେ ବାଟ ବି କେଇ ମାନେ ଯଦି କାହା ଘରେ ବି ଏନ୍ ଛାଡିବେନି, ତୁ ଏତେ ବାଟ ଯାଉଚୁ ଫୁଣି ଏ ସବୁ ମାନେ ଏତେ ଦୂର ବାଟ ଯାଉଚ ମାନେ ଛାଡିବେନି ବି ଅଧା ଆନ୍ କହିବେ ଏ ସେ ଏତେ ବାଟ କଣ ଯିବ ଆଉ।
ହୁଁ। ତାହାଲେ ମୁଁ ମୁଁ ଏମାନଙ୍କୁ କହିକି ପଇସା ପତ୍ର ତାହେଲେ କଲେକ୍ସନ୍ କରିଦେଉଚି, ତୁ ତୋମ ସାହିପଟେ ସମସ୍ତଙ୍କୁ କହିକି କଲେକ୍ସନ୍ କରିଦେ ଆମେ ଏଇ ଭିତରେ ତାହେଲେ ଯିବା ଭାରି। ଆଉ ଆମେ ଗାର୍ଡିଆନ ହିସାବରେ କାହାକୁ ନବା ନା ଆମେ ସେମିତି ଖାଲି ଯିବା ଭାରି?
ଗାଡ଼ିଆନ୍ ହିସାବରେ ନେଲେ ବି ଭଲ ନ ନେଲେ ବି ମାନେ ନେଲେ ଟିକେ ସୁବିଧା ହେଇଯାଆନ୍ତା, କାହିଁକିନା ଯଦି ସେମାନେ ଗାଡ଼ିଆନ୍ ମାନେ ଗୋ-ବଡ଼ ଲୋକମାନେ ନା ସେ ଯାହେଲେ ବି ସବୁଆଡେ ଯା ବୁଲାବୁଲି କରନ୍ତି ସେମାନେ ବି ଜାଣିଥିବେ ଆଉ କଣ କୋଉଠି ବୁଲାବୁଲି ଜାଗା ଅଛି କି କୋଉଠି କଣ ଭଲ ହୋଟେଲେ, କୋଉଠି କୁଆଡେ ଗଲେ କଣ ଭଲ ହବ, କଣ ଇଏ କଲେ ଭଲ ହବ, କୋଉ ଜିନିଷ କଣ ସେଟା ସବୁ ନେଲେ ବି ଭଲ ହବ।
ହଁ। ତାହାଲେ ଗାର୍ଡିଆନ୍ ହିସାବରେ ଜଣ କୁ ନେଇି ଗଲେ ବି ଆମର ହେଇଯିବ, ଆମେ ତ ଏତିକି ଯାଉଚେ ତାହେଲେ ଏମିତି ବି କେହିମାନେେ ଏମତିକି ଏତେ ନାହାନ୍ତି, କିଏ ହଜି ହୁଜା ଯିବ ସେମିତି ତ ଏତେ ବି ଇଏ ଜାଗା ନୁହେଁ, ତାହେଲେ ସେୟା କରିବା ମୁଁ ତାହାଲେ ସମସ୍ତଙ୍କୁ କହିଦଉଚି, ଆମର ଏଇ ଫାଷ୍ଟ ଏଇ ମାସର ଫାଷ୍ଟ ବେଳକୁ ତିନ ଚାରି ବେଳକୁ ଆମେ ଯିବ ବାହାରି ଆଉ ଭଲ ହବ ଆଉ ଯୋଉ ମାନଙ୍କୁ ତୋ ଦାୟିତ୍ୟ ରହିଲା ତୁ ସମସ୍ତଙ୍କୁ ଟିକେ ଗ୍ରୁପ ବନେଇକି ଆଗ ପଚାରି ଦବୁ, କନଫର୍ମ ହେଇସାରିଲା ପରେ ଆମେ ଗାଡି ବୁଝିବା ଯେ ଗାଡିଟା ତୁ ବୁଝି ଦବୁକି?
ହଁ ଗାଡି ଟା ମୁଁ ବୁଝିଦେବି, ମୋ ବାବାଙ୍କୁ କହିଲେ ସେ ମାନେ ଭଲ ଗାଡି କୋଉଠି ଅଛି ସେଟା ବୁଝିଦେବେ ଆଉ।
ହୁଁ, ହୁଁ। ତାହେଲେ ସେମାନଙ୍କୁ ବୁଝିକି କନଫର୍ମ ହେଇକି ଗାଡ଼ିଟା ବୁଝିଦବା। ଆଉ ଆମର ଫାଇନାଲ୍ ଆଗକୁ ତ ପୁଣି ସ୍କୁଲ୍ କଲେଜ୍ ଖୋଲିବ ସମସ୍ତେ ଜେଝା ବାଟରେ ସବୁ ଯିବେ, ତ ପୂର୍ବରୁ ନଗଲେ ଆମେ ବି ଆଉ ଯଦି ଏଇ ଭିତରେ ନ ଯିବା ତାହେଲେ ଆଗକୁ ବି ଆମେ ଯାଇପାରିବାନି। ତ ମୁଁ ସେଥିପାଇଁ କହୁଥିଲି।
ଆଗକୁ ହଁ ସେଟା ବି ଠିକ୍ କଥା କଲେଜ୍ ସ୍କୁଲ୍ ଖୋଲିଯିବ କେହି ବି ତାକୁ କାହାକୁ ଛୁଟି ଆଉ କିଏ କରିବେ କି ଏଇ ମାନେ ଧର କାହାର ଯଦି ଦଶମ କି କଣ ଏ ପ୍ଲସ୍ ଟୁ ସେକେଣ୍ଡାରୀ ଯେ ଏମି କାହାର କଣ ହେଇଥିବ, ସିଏ ଆମେ ମାନେ ଆଉ ଯିବେ କି।
ଆଉ ତୁ ଏବେ କଣ ପଢାପଢ଼ି କରୁଛୁ କି?
ହଁ ଏବେ ପଢାପଢି ଚାଲିଛି ଏଇନା ତ ଖାଲି କଲେଜ ଯା ଛୁଟି ଅଛି ଏଇନା ଘରେ ଅଛୁ ଆଉ।
ଓ ହୁଁ ତାହେଲେ ସମସ୍ତେ ଆମର ଏଠି ଷ୍ଟୁଡେଣ୍ଟ୍ ଅଛନ୍ତି। ଯୋଉମାନେ ବି ଯିବେ ସମସ୍ତଙ୍କର ପଢ଼ାପଢ଼ି ଚାଲିବେ। ତ ସେଇୟା ଆମେ ସ ସେଇଟା ହିଁ ଠିକ୍ କରିବା। ଆଉ ଅନ୍ୟ ଟାଇମ୍ ରେ ତ କେହି ଫାଙ୍କା ହେବେନି ତ ସେହି ଟାଇମ୍ ରେ ଆମେ ଯାଇକି ବୁଲାବୁଲି କରିକି ପଳେଇଆସୁ ହିଁ ଠିକ୍ ହେବ। ଆଉ ତ ସମସ୍ତେଙ୍କର କେହି ମାନେ କିଏ ଥିବ ଘରେ ନଥିବ ସେଇଟା ତ ଅସୁବିଧା ହେବ।
ହଁ ଏଇନା ବି ଛୁଟି ଅଛି ମାନେ ସମସ୍ତେ ବି ଯାହାହେଲେ କିଏ କୁଆଡେ ପଳେଇଥିବ ମାନେ କିଏ ତା ମାମୁଁ ଘର ଯାଇଥିବ, କିଏ ପିଇସୀ ଘର ଏମିତି ସବୁ ବୁଲାବୁଲି କରୁଥିବେ ଯାଇ
ହୁଁ ତା ହେଲେ ମୁଁ ଏବେ କନଫର୍ମ କରିକି ଆମ ସାହି ଛୁଆଙ୍କୁ କହିଦେଉଛି। ଆଉ ତା ହେଲେ ସେମାନେ ବି ନିଜେ ଫୁଣି ଯିବା ପୂର୍ବରୁ ଟିକେ ରେଡ଼ି ହେବେ ହାତରେ ତ ସମୟ ନାହିଁ। ଆଉ ଦି ତିନି ଦିନ ମାତ୍ର ସମୟ ରହିଲା। ସେ ଅନୁସାରେ ତାଙ୍କୁ କହିଲେ ସିଏ ପୁଣି ତାଙ୍କ ଫ ପ୍ରିପାରେସନ୍ କାଳେ କିଏ କଣ କାମ ରଖିଥିବ କି କଣ। ସେଇ ହିସାବରେ ସମସ୍ତେ ନିଜ ନିଜ କାମ ପୁଣି ଛିଡେଇବେ। ଆଉ ମୁଁ ତାହେଲେ ଏବେ ରଖୁଛି।
ହଁ ମୁଁ ତାହେଲେ ବୁଝି ବୁଝାଇକି କହିବି ଆଉ।
ହୁଁ ହୁଁ ମୁଁ କେତେବେଳେ ଫାଙ୍କା ହେଲେ ସେମାନେ ତାଙ୍କୁ କଲ୍ କରିକି ଜଣଜଣିକିଆ ତ ବୁଝେଇବାକୁ ପଡିବ ଏଟା ତ ସେମିତି ଥରେ ପଚାରିଦେଲେ କି କଣ କହିଦେଉ। ଜଣେ ଜଣେ ବୁଝିକି କନଫର୍ମ ହେଇକି ମୁଁ ତୋତେ କାଲି ଇ ସେଇ ମାନେ ସନ୍ଧ୍ୟାବେଳ ସୁଦ୍ଧା ମୁଁ ତୋତେ କନଫର୍ମ କରିକି କହିଦେବି। ଆଉ ତୁ ଗାଡ଼ି ବୁଝିଦେବୁ ଆଉ।
ହଁ ହଁ।
ହଉ ହଉ ମୁଁ ତାହେଲେ ଏବେ ରଖୁଛି। କହିବି ତତେ ଫୋନ କରି
ହଁ।